ହେଲୋ।
ହୁଁ।
କଣ କରୁଚୁ ଲୋ?
ମୁଁ ଆସି ପୁଅଟକୁ ଶୋଇ ଦେଇ ବସିଥିଲି ଆଉ। ତୋ
ପଇସା ଅଛି ଯେ
ହଁ।
ଚେ, ଚେ ଆମ ଭଜା ଟିକେ ନେ ଖାଇବୁ ଆ ଭଜା ଖାଇବୁ। ହଉ
ଆଉ କଣ କରୁଛୁ କଣ?
ସେ ରସେଇ କରୁଛି।
ଓହୋ
କଣ ଖାଇଲୁଣୀ କଣ?
ମୁଁ ସକାଳୁ ଖାଇଥିଲି ଚା, ମୁଢି, ସେଉ, ବିସ୍କୁଟୁ।
ଓହୋ
ଦେହଟା ଆଜି ଭଲ ଲାଗୁନି ମୋର।
ତାହାଲେ ଭୋଜି ଖାଇ ଦେଇଛନ୍ତି ଭାରି।
ହେ ନାଇଁ ଆ ଭୋଜି ଖାଇଯାଇଥିଲି ଆସିକି ଆଉ ଭଲ ସେ ଭୋଜି ଖାଇ ନଥିଲି କାଲି ଯାଇଥିଲି ଯେ ଏ ଛାନିଆ କଲେ ଆଙ୍କର ଫୋନ ଆସିଲା ଖାଲି ଟିକେ କଣ ଖାଇଦେଇ ପଳିଆଶେ ଥିଲି, ରାତିରେ ଭୋକ ଲାଗିଲା ପୁଣି ବରା ଖାଇ।
ବରା କଣ ଆଣି କଣ ତୁ ବନେଇଥିଲୁ ନା କଣ?
ନାଇଁ ଦେଇଥିଲେ ଏଇ ଘର ପାଖରୁ। ରହନ୍ତେ ଭଲ ଲାଗୁନି ତ ଏଈ ଖାଇ ହେଲେ ପେଟ କଟା ହବ ରାତିରେ ଟାଣିଲା ଟିକ ଗ୍ୟାସ ହେଇଛି କି କଣ ସକାଳ ଆଜି ମୋର ବି ଜନ୍ମଦିନ ଆଉ ମନ୍ଦିର ମନ୍ଦିର
ହଁ ଲ ହାତୀ ହା ହାପି ବର୍ଥଡେ ଲ ମୋର ମନେ ନାହିଁ।
ଥ୍ୟାଙ୍କ ୟୁ।
ହଁ। କଣ କଣ ଆଜି ବର୍ଡେ ରେ ତୋର ମନା ହଉଛି?
ନାଇ କିଛି ମନା ହଉନି ଆଜି ଭଲ ଲାଗୁନି ଦେହଟା। କିଛି ମନ ଆଜି କରିନି ମନ୍ଦିର ଫନ୍ଦିର ଆଉ ଯିବାକୁ ଇଚ୍ଛା ହେଲାନି ଆଜି।
ହୁଁ ହୁଁ ଯାଇନୁ ତା ହେଲେ ମନ୍ଦିର?
ନାଇଁ ଆଜି ଯାଇ ନି। ମନ୍ଦିରରେ କୁଆଡେ ଯିବି।
ଚାଲ ତକିଆରେ ଶୋ ତକିଆରେ ଶୋ ମୁଁ ଯାଉଛି ସେପଟେ।
ଆଉ ତମର ରୋଷେଇ?
ରୋଷେଇ ପଖାଳ ଆଜି କରିଦେଇଛି ଯେ
ହୁଁ।
ଆଳୁ ଭାଜି ଦେଇଛି ଆଉ ଚାଳିଶି, ଷୋହଳ, ଅସିଏ ହେଲା।
କଣ?
ଆଳୁ ସାରୁ ଆଳୁ ସାରୁ ପୋଡ଼ା ଅଛି।
ହଁ।
ଭାଜି ଦେଇଛି। ଖତ ପରିବା ଦେଇଛି।
ଆଜି କଣ ମୁଣ୍ଡ ଫୁଣ୍ଡ ବିନ୍ଧା ହଉଛି।
ଥଣ୍ଡା ହେଇ ଯାଇଛି ନା କଣ ବଧେ।
ଶୁବୁନି। ହ୍ୟାଲୋ।
ଭାତ ଖାଇବୁ? ହଁ ରୁହ। ପ ସକାଳୁ ଖାଇଥିଲେ ବରା ତରକାରୀ ହେରିକା କରିଥିଲେ ଯେ ଖାଇଥିଲେ।
ହୁଁ।
ବରା ତରକାରି ହେରିକା ଖାଇଥିଲେ ତାପରେ ଭଲ ଲାଗିଲା, ହଁ। ଏଇଟା ଭ ଭଜା ଖାଉଛି ସେ। ଭାତକୁ ଭଜା।
ହଁ ହୋ ମୁଁ ତ ଯାଉଛି ଆଙ୍କ ପେଣ୍ଟ ହେରିକି ପଡିଛି ସବୁଯେ ସଫା କରିଦେବି। ଆଉ କଣ କରିବି କିଛି କାମ ନାହିଁ ଆଉ।
କଲେ ପୁଣି ସଫା କରିବୁ ।
ଦିଟା ସାର୍ଟ କୁ ପ୍ୟାଣ୍ଟ ଗୋଟେ ଆଉ ସବୁ ସଫା କରିଦେଇଛି।
। ସେ ଦବ କନଫର୍ମ। । ଆଉ। ହଁ ଯଉ କଣ ଗୋଟେ କହୁଥିଲେ। ।
ରୋଷେଇ ଅପା କରିଛନ୍ତି ମୁଁ ଯାଇନି ଏତେବେଳେ ଯାକେ ରୋଷେଇ ପାଖକୁ। ହ୍ୟାଲୋ।
ଶୁବୁନି।
ହଁ ପୁଅ ଶୋଇଲା ଯାଉଛି ଦିଖଣ୍ଡ ଆଙ୍କର ପେଣ୍ଟ ସାର୍ଟ ସଫା କରିକି ଆସିକି ଭାତ ମୁୁଠେ ଖାଇଦେବି ପଖଳଭାତ ଦିଥା ଦେଇକି ଶୋଇବି।
ହ
ଚାରିଯାଗରେ
ରୋଷେଇ କହୁଛ ଯାଇନି ଏତେଳ ଯାକେଁ ରୋଷେଇ ଘରକୁ।
ଅପା ମୁଁ ଖରା ନାଇଁ ଖାଲି କାଁଆଳିଆ ଦେଇଛି।
ନିଦ ଲାଗୁଛି ଉଠିଲିଣି ସାଢେ ସାତଟା ଆଠଟା ବେଳ ଉଠିଲି। ହୁ ହେଇ କେ ଆ।
ହେଲାଣି ଆଜି କାଇଁ।
ମୁଁ ସବୁଦିନେ। ସାଢେ ସାତରୁ ଆଠଟା ଭିତରେ ଉଠି ଆଁ
ଶୁବୁନି।
ତ ସମସ୍ତେ ସେତେ ବେଳୁ ଉଠୁଛନ୍ତି?
ନାଇଁ ନାଇଁ ଆମର ଉଠୁଛନ୍ତି ପାଞ୍ଚଟାରେ।
ହ
ମୁଁ ଲେଟ୍ ନା ଅପା ଛଅଟା।
ହଁ।
ସେ ଛଅଟା ପାଞ୍ଚ ଦଶହଳୁ ଉଠିବେ ମୁଁ ସାଢ଼େ ସାତଟ ଆଠଟା ହେଇଯିବ ଉଠୁଉଠୁ ଆଉ। ଉଠିବେତ। ଘରଦ୍ୱାର। ଓଳିଇକିଯିବି ଗାଧୋଇବି।
ନାଇଁ ନାଇଁ। ଅପା ଉଠିକି ବାଥ୍ ସେ ବାସନରେ ଯୋଉ ବାସନ ମସନ ସବୁ ନେଇକି ସେ ତାଙ୍କୁ ସଫାସଫା କରିକି ବାସନ ମଜୁଥିବେ ମୁଁ ଉଠିବି ସେଠି ମୋର ଖାଲି ରୁମ ଚାରି ଫଞ୍ଚଟା ଡାଇନିଂ ଟେବୁଲ ଏପଟୁ କୁଟିକ ଯେତକୁ ଓଳାଉଳି କରିଦେଇକି ମା ତାଙ୍କର ବାହାରାରେ ଫାରୁ ଓଳେଇବେ
ହ
ମୁୂଳେ ଦେଇକି ମୂଳ ଯିବି ଗାଧୋଇବା ପାଇଁ ଗାଧୋଇକି ଆସିକି ପୂଜାୂୁଜି ଅପାର ଯଦି କରିଥିବେ କରିବେ କରିବେ ନା।
ନଇଛି। କଷ ପଜାରଥିଲା ହାଲୋ।। ହାଲୋ। ଶୁଭୁଚି ନା ମୋ କଥା? ତୁ କଅଁ ଚାପି ଚୁପା ଦେଲୁନା କଣ? କଣ ଲୋ ମାରିଦେଇଥିଲେ ନା କଣ
ସୁବୁ ନଥିଲା ମୁଁ କଇଲି ଏତେ ଜଲଦି ରୋଷେଇ ଆମର ଆମର ଜଳଖିଆ ଖାଇବେ ଏଇନା ଜଳଖିଆ ଖାଇବେ। ଖାଇକି ଉଠିଚନ୍ତି ବାପା ଏ ରୁଟି ହେରିକା।
ହଁ।
ଆ ଆଉ। କାଲି କେତେବେଳେ ଗଲ କେତେବେଳେ ଆସିଲ?
କାଲି ଆମେ ଗଲୁ କେତେବେଳେ ଆଠଟା ସାଢେ ଆଠଟା ବେଳକୁ ଗଲୁ।
ସାଢେ ଆଠଟା ସାଢେ ଆଠଟା ବେଳୁ ଗଲୁ ନଅ ସାଢେ ନଅଟା ଦଶଟା ଭିତରେ ପଳେଆଇଲୁ ଆଉ। ବେଶୀ ସମୟ ରହିନୁ ପୁଅଟା କାନ୍ଦିଲା ନା ଆସୁ ଶୋଇବ ବୋଲି ହେଲା ଓ
ତୋପୁଅକୁ ଛାଡିକି ଗଲେ ତୁ ଶୀଘ୍ର ରହିପାରିବୁନି।
ନାଇଁ ପୁଅକୁ ଛାଡିକି ଗଲେ ସିକ୍ସି ତାକୁ ନେଇକି ଯାଇଥିଲି ନା ଆଉ ସେଠି ସେ କାନ୍ଦିଲା ଶୋଇବ ବୋଲି ହେଲା। ମୁଁ ଖାଲି ଖାଇ ଦେଇକି ଟିକେ ଫଟ ଫଟ ଉଠେଇକି ପଳେଇ ଆସିବି।
ହାଲୋ।
କହୁନୁ ତୁ କ‌ଅ କହ‌ ଏ କେତେଟା ହବ? କଣ ଗଲେ ସାତଟା ସାଢେ ଛଅଟା ନା ସାତଟାରେ?
ନାଇଁ ଗଲୁ ଆଠଟା ସାଢେ ଆଠଟା ହେଇଗଲା।
ଏତେ ଲେଟ୍।
ଇଏ ନଥିଲେ ଯାଇଥିଲେ କୁଆଡେ କାମରେ ଆସିକି ବାହାରିକି ଗଲୁ। ଆଉ ଅପା ହେରିକା କେହି ଗଲେନି। ସେ ଖାଇବାକୁ ସମସ୍ତଙ୍କୁ ଘରେ ଦେବେ ବୋଲି ମୁଁ ଝିଅ ପୁଅ ଗଲୁ। ଆଉ ଏମିତି ଯାଇକି ଖାଇକି ପିଇକି ଫୁଣି ପଳେଇ ଆଇଲୁ। ଆଉ କଣ କ‌ଅ?
ତୁ କଣ ଖା ତୁ ତାହେଲେ କଣ ଖାଇଚୁ ନାଁ ଚାହା ଫାହା ହେରିକା ଖାଇଚୁ।
ହଁ ସକାଳୁ ଚାହା ଫାହା ଖାଇଚି ପା ଉଁ ଭାତ ଖାଇବି।
ଭାତଟା ଖାଉନୁ ହେଡେ ତୁ ଶହେ ଥର କଣ ପାଇଁ ଧୌଡି ଧୌଡି କି ଖାଉଚୁ।
ଆଁ।
ଆଉସ୍ ତୁ ପଖାଳ ଖାଉନୁ?
ହଁ ପଖାଳ ଖାଉଚି ନା।
ସାନ।
ହୁଁ ହଁ।
ତୋ ପୁଅ ସୋଇବଜେ କେତିଟାବେଳେ ଉଠିବ ଲୋ।
ଏ ନା ସେ ସକାଳୁ କିଛି ଖାଇଲାନି। ଗଲା ଗାଡିରେ ବୁଲି ବୁଲି ଆସିଲା। ତାକୁ ଟିକେ ସନ୍ତୁଳା ଅଛି ଯୋଉ ଡାଲିଆ ଫାଲିଆ ଖାଇଲାନି। ସନ୍ତୁଳା ଅପା ଟିକେ କରିଦଲେ ଖୋଇଦେଲେ କଦଳୀ ଫଦଳୀ ବାଛିକି ଖାଇକି ଶୋଇଲା ଉଠିବ ଆଉ। ଘଣ୍ଟେ ହେଲେ ଉଠିବ ତାପରେ ନାଟ କରିବ ଖରାବେଳଟାଙ୍କ ଶୋଇଦବନି ଆଉ। ଶୋଇ ପଡେ ଏଇନା ଶୋଇଲା ଘଣ୍ଟେ ହେଲେ ଉଠିବ। ଦି ତିନି ଘଣ୍ଟା ଖେଳିବ, ଫୁଣି ଶୋଇବ ଦିଇଟା ବେଳକୁ।।
ନମସ୍କାର।
ସବୁ ରୋଷେଇ ତାହେଲ ତମର ସରିନି। ଖରା ହୋଉଚି ନା କାଣାଁଳିଆ ପାଗ ଦେଇଚି, ରଜ ପାଗ ଦେଇଚି ତ ଏ
କାଁଳିଆ ପାଗ ଦେଇଥିଲା ଏବେ ଖରା ହେଲାଣି। ରୋଷେଇ ପା ମୁଁ ଛୁଇଁ ଆଳୁ ବସେଇଚି। ଇଏ ଆସିଲା କହିଲା ଶୋଇବି ଭାତ ଖାଇବିନି, ଏ ଭଜା ଖାଇ ଦେଇକି ଶୋଇପଲା।
ଆମର ବୋଧେ ହେଇଛି କଣ ଛୁଇଁ ଆଳୁ
ଓହୋ କାମରେ ହେଇ
ଅହ।
ଶୋଇଲେ କେତେବେଳେ ଉଠୁଛୁଲ ମା ତୋ ପୁଅ ନା ରଜ ରଜ କିଛି କିଣିନି ଯିବୁ ବୋଧେ ଭାବୁଛି ଆଜି ଯିବି ବୋଲି ଭାବୁଛି କାଲି ସନ୍ଧ୍ୟା ବେଳ
ସପିଙ୍ଗ କରିବା ପାଇଁ।
ମୋର ଅଛି ଏଇ ଛୁଆମାନଙ୍କ ପାଇଁ ଆମ ପାଇଁ ମୋର ଟିକେ କଣ ଆଣିବାର ଅଛି ଆଣିବି ଆଉ।
ତୀ ଭୁଅରେ ପାଣ ଘରେ ଆଉ ମୁଁତ ଏଇ ଶାଢ଼ୀ ଫାଢୀ ଶାଢୀ ନନା ଆସ ସିବ ବୋଲି କହୁଥିଲା ରଜକୁ ଘରୁକୁ। କହୁଥିଲା ଶାଢୀ ଫା-ଆଣିବା ପାଇଁ ଦେଖିଆ ଆଉ ମୋ ପୁଅରତ ଅଛି ଡ୍ରେସ୍ ଏଇ ଜନ୍ମଦିନକୁ ଉଠିଥିଲା କୋଡ଼ିଏ ପଚିଶି ହଳ
ହଁ।
ଆଉ ବି ଥୁଆହେଇଛି ସତର ଅଠର ହଳ ଥୁଆହେଇଛି ତା ପାଇଁ ଯଦି ହଳେ କରିବେ କରିବେ ନହଲେ ନାଇଁ
ଓହୋ ତୋ ପୁଅ ଦେଇ ଜନ୍ମଦିନ ଗଲାଣି ନା?
ଗଲାପା ଯୋଉଁ ଏପ୍ରିଲ ଚବିଶରେ ନା କଣ କରି ମାର୍ଚ୍ଚ ଚବିଶିରେ।
ତମର କ୍ଷୀରି ଚଟା ହେରା ହେରା ଅଛିନା ନାଇଁ?
ହଁ ଖିରି ଚଟା କରିଥିଲିନା ଛଅ ସାତ ମାସରେ ବାପା ମମି ଆସିଥିଲେ ଖିରି ଚଟା କଲି ଆଉ ଜନ୍ମଦିନ କରିତା ଚୁଟି ପଡିସାରିଲାଣି।
ଓହୋ ଚାଲିଲାନି ନା?
ହୁଁ ଟିକେ ଟିକେ ଚାଲୁଛି।
ହଉ ହଉ ହଉ ରଖୁଚି ତାହେଲେ?
ହଉ ହଉ ହଉ।